ହ୍ୟାଲୋ ବନ୍ଧୁ ନମସ୍କାର।
ଏ ବନ୍ଧୁ
ଆଉ ତମେ ଯୋଉ ଆମ ଘରୁ ଯୋଉ ଠେଙ୍ଗା ଟା ନେଇ ପଳେଇଥିଲ କିଛି ଦିନ ପୂର୍ବରୁ ବୁଝିପାଇଲେ କହିଲା ମୁଁ ଆପ ଆପଣଙ୍କ ଘର ଦୂରରୁ ଆଇଚି ମାନେ ଆମ ଘରରୁ ପାଖାପାଖି ଚାଳିଶ ପଚାଶ ଟା ଘର ସେପଟ ସାଇରେ ଆପଣ ରହୁଥିଲେ ଆଉ ଠେଙ୍ଗା ତ ନେଇଗଲ ଆଉ ଆମକୁ ତ ଫେରେଇଲନି ପାଖାପାଖି ଗୋଟେ ସପ୍ତାହ ହେଇଗଲାଣି
ହଁ ଶୁଣନ୍ତୁ ସେ ଆଚ୍ଛା ଆପଣଙ୍କର ପବନ ସାଉଣ୍ଡ ଟିକେ ଶୁବିଛି ଆପଣ ଟିକେ- ଟିକେ ଭଲ ଜାଗାକୁ ଯାଆନ୍ତୁ।
ଆଉ କୁଆଡେ ଯିବି ଆମେ ତ ବାହାରେ ଆଡେ ବସି ଅଛୁ। ଆଉ ଯାଇ ଯାଇ କୁଆଡେ ଯିବୁ? ଆପଣଙ୍କ କଥା ଯୋଉ କଥା ଟା କହିଲି ସେ କଥା ଟା ଆପଣ ଉତ୍ତର ଦଉନାହାନ୍ତି? କଥା ଖାଲି ବୁଲେଇ ଦଉଛନ୍ତି ମନା କରିଦବ ତ ଠେଙ୍ଗା ଦବନି
ଶୁଣନ୍ତୁ ଠେଙ୍ଗା ଠେଙ୍ଗା ଟା ମୁଁ ଯୋଉ ନେଲି ଆପଣ ଯୋଉ ସନ୍ଧ୍ୟା ବେଳେ ସେ ସମୟରେ ମୁଁ ପରିସ୍ଥିତିରେ ପଡିକି ନେଲି କାରଣ ଦେଖନ୍ତୁ ମୁଁ ଯୋଉ ଆଇଥିଲି ଦୋକାନକୁ ସଉଦା ନେବା ପାଇଁ ତ ସେଇ ଟାଇମରେ ମୁଁ ଯେତବେଳେ ସୋଉଦା ନେଇକି ଫେରୁଥାଏ ଗୋଟା କୁକୁର ଚାରି ଛଅଟି କୁକୁର ମତେ ଘେରି ପକେଇଲେ ମତେ ଭୋକିଲେ ତ ମତେ ବହୁତ ଡର ମାରିଲା ସେଇଠି ଆପଣଙ୍କ ଘର ଥିଲା। ଆପଣଙ୍କ ବାପା ସେଇଟି ବି ଛିଡା ହେଇଥିଲେ ତ ତାଙ୍କୁ ଟିକେ କହିଲି ଠେଙ୍ଗା ଟା ଦିଅନ୍ତୁ। ଆଉ ମୁଁ ଟିକେ ଆଉ ଘରୁକୁ ପଳାଏ ଆଉ ଫାଙ୍କା ହେଲେ ଆମ ଆପଣଙ୍କୁ ଆସି ମୁଁ ପୁଅ ଦେଇଦେଇଯିବ ନହେଲେ ଭାଇ ଦେଇଦେଇକି ଯିବ ବୁଝିଲେ କି ତାପରେ କଣ ହେଇଛି ନା ହାଲୋ ଶୁଣନ୍ତୁ ତେଣୁ ମୁଁ ଟିକେ ଏପଟେ ବ୍ୟସ୍ ତ ରଇଗଲି ଟିକେ କଟକ ପଳେଇ ଆସିଥିଲି ତ ଟିକେ ମୋ ଦେହ ଖରାପ ଥିଲା ଆଉ ପୁଅକୁ କଇଥିଲି ତାର ମନ ନାହିଁ ଛୁଆଳିଆ ମନ ତାର ଦେଇନି ଆଉ ମୁଁ ଗ ନେଇକି ଦେଇ ଦେବି ନ ହେଲେ
ଆପଣଙ୍କୁ ଆପଣଙ୍କ ପୁଅ କେତେ ବର୍ଷ ହେଲାଣି?
ହେ ପୁଅ କୁ କେତେ ସାତ ଆଠ ବର୍ଷର ହେଇଚି ପୁଅ। ବୁଝିଲେ କି?
ଓହୋ ଏକୋଇଶା ଏବେ କରନଥିଲ ବୋଧେ?
ଉଁ
ଏକୋଇଶିଆ କରିନଥି
ନାଇଁ ପଇସା ପତ୍ର ନଥିବାରୁ ଏକୋଇଶିଆ ମେକୋଇଶା ହେଇନି ତା ତା ମା ମାନସିକ କରିଚି ବୁଝିଲେ କି ଷୋଳ ପୂଜା ଯଦି ହବ କରିବା ଟିକେ। ପଇସା ପତ୍ର ହେଲେ
ହଁ ଏଇଟି ହେଁ ହଁ ଏ ନେଉଳ ପ୍ରବଳ ବୁଲୁଚନ୍ତି ଆମ ଏଠି। ବୁଝିପାଇଲେ? ଆପଣ ନେଉଳ ନେଇ ରଖିବେ କି ନେଉଳକୁ ରଖିଲେ ଭଲ ନେଉଳ ଏ ସବୁ ସି ମାନେ ସାପ କୁ ମାରେ। ମାରି ପାରନ୍ତି ତାଙ୍କ ପା ସେ ଶକ୍ତି ଅଛି। ଆପଣ ସାପ ଦେଖିଲେ ଡରିଯିବେ ସେ ସାପ ଦେକିଲେ ଡରିବେନି ସେ ତାଙ୍କୁ ମାନେ ସାଆ ସାପ ତାଙ୍କୁ ଦେଖିକି ଡରିକି ପଳେଇବେ ତାଙ୍କୁ ସେ ଓଲଟା ମାରିଦେବେ ବୁଝିପାଇଲ।
ହଁ।
ନେଉଳ ଭାରି ଭୟାନକ ଭାରି ଚାଲାକ ନେଉଳ। କୋଉଠି ଗାତରେ ଗଳିଯିବ ପାଇବନି ତାକୁ।
ହଁ ନାଇଁ ଠିକ କଥା ନେଉଳ ନେଉଳ କଥା କଉଚ ମୁଁ ବା ସିଏ ଆମ ଘର ଟା ଟିକେ ଫାଙ୍କା ଜାଗାରେ ଘର ବୁଝିଲେକି ସାଇଟ୍ ମାଇଟ୍ ଅରମା। ତ ମୁଁ କଣ କନି ନା ପୁଅ ତ ଛୁଆ ହେଇଥିଲା ପୁଅ ଛୋଟ ପିଲା ଟା ଯେତେ ବୁଲାବୁଲି କରି ଏ ଆଣ୍ଠେଇ ପେଟେଇ ବୁଲେ। କଉଠି କଣ ତାକୁ କିଏ କାମୁଡିଦବ ମୁଁ ସେଇଥିପାଇଁ ଗୋଟେ ନେଉଳ କିଣିକି ଆଣିଥିଲି ତାକୁ ପୋଷା ରଖିଥିଲି ବୁଝିଲେ କି ନେଉଳକୁ ସବୁ ଯେ ଯଉ ନେଉଳ ତ ଦେଖିଲେ ନେଉଳକୁ ସାପ ଫାପ ଡର । ସାପ ଫାପ ଡରୁଚନ୍ତି ନେଉଳକୁ ତ ସେଇଠି ଯେହେତୁ ସାପ ହାପ ଅଧିକ। ତ ନେଉଳ ର ରଖି ଦେଲେ କଣ ନା କଣ ହବ ନା ନା ଯଦି ସାପ ଫାପ ଆସିଲା ସେ ତାକୁ ଡରେଇକି ଦୌଡେଇଦବ କି କଣ କରିଦବ ନ ବୁଝିଲେ ଯାହା ଦ୍ଵାରା ଛୁଆ ଟା କୁ କିଛି ହବନି। ନେଉଳ ଟା ଭଲ ଜିନିଷ ନେଉଳ ତ ରଖିବା କ ନେଉଳ ପାଳିଲେ ଶୁଭ ଯୋଉ କୁହନ୍ତି ନେଉଳ ରଖିଲେ ଶୁଭ।
ଅ ଠିକ କଥା କହୁଛନ୍ତି ଆପଣ ନେରଳ ରଖିଲେ ଶୁ ଭ କାହିଁକି ନା ଘରୁକୁ କିଛି ଜୀବଜନ୍ତୁ ପୁରେଇ ଦିଏ ନା। ଆଉ ବହୁତୁ ପ୍ରକାର କାରଣ ବି ଅ ଛି ଶୁଭ ଯୋଗୁଁ ସେ କାରଣ ମୁଁ ଅବଶ୍ୟ ଜାଣିନାହିଁ ହେଁ କିନ୍ତୁ। ହୁଁ ଭଲ ନେଉଳ ରଖିଲେ ପ୍ରାୟ ସମସ୍ତେ କୁହନ୍ତିୁ ଭଲ। ଆଉ ଏଠୁ ତ ଆମର ତ ପ୍ରବଳ ନେଉଳ ଅଛନ୍ତି। ବହୁତୁ ମାତ୍ରା ସାପ ବି ଅଛନ୍ତି ହେଁ ଆପଣ କୋଉ କାହାକୁ ନବା ପାଇଁ ଚେଷ୍ଟା କରିବେ। ସବୁ ସାପ କୁ ନେଇ ରଖିବେ ଯନ୍ତା ଭିତରେ ନା ନେଉଳୁକୁ ନେଇ ରଖିବେ ଯ
ନାଇଁ ନାଇଁ ନେଉଳ ନା ସାପ କାଇଁ ରଖିବା ଆମେ ସାପ ରଖିଲେ ଆମେ ସମ୍ଭାଳି ପାରିବା ନା। ତ ନା ଆମେ ସମ୍ଭାଳି ପାରିବା। ଆଚ୍ଛା ଆପଣଙ୍କ ଗ୍ରାମ ଯୋଉ ଯାଆନ୍ତି ଗାଁ ଗାଁ ବୁଲି କ୍ରିକେଟ୍ ଖେଳିବା ପାଇଁ ଏ ବର୍ଷ କାଳେ ଆପଣଙ୍କ ଦଳ କୌଣସି କପ୍ ଜିତିନି କୋଉ ଗାଁ ରେ ମ୍ୟାଚ୍ ଜିତିନି ମୁଁ ଖବର ଶୁଣିକି ପାଇବାକୁ ଆପଣଙ୍କ ଗାଁ ତ ଭଲ ଖେଳେ। ବୁଝିଲେ କି ନାଁ କରଚି ଚାରିଆଡ଼େ ନିଶିନୂଆଗାଁ ନାଁ ଅଛି। ଆପଣଙ୍କ ଗାଁ କଣ କିଛି ଏ ବର୍ଷ କପ୍ ଜତିନି କଣ କିଛି ତମ ନଳ ଭିତରେ କିଛି ମନ ମନାନ୍ତର ହେଇଚି?
ଠିକ୍ କଥା କହିଚନ୍ତି। କିଛି ଆମର ହେଇନି ଯେହେତୁ ଆମର ଯେତିିକ ସବୁ ପୁରୁଣା ଖେଳାଳି ଥିଲେ ଏ ସେମାନେ ବହିଷ୍କାର ହେଇଯାଇଛନ୍ତି ବା। ତାଙ୍କ ରିଟାୟାର୍ଡ଼ ହେଇଯାଇଛନ୍ତି ହେଲା। ଶୁଣନ୍ତୁ ଶୁଣନ୍ତୁ। ରିଟାର୍ଡ଼ ହେନ ବହିଷ୍କାର ହେଇଯାଇଛନ୍ତି ସେମାନେ କଁ କହିଲ ଆଉ ଖେଳିବାକୁ ଆସୁନାନ୍ତି ଏବେ ନୂତନ ଛୁଆ ଯୋଉମାନେ ଖେଳୁଛନ୍ତି ସେ ଭଲ ଭାବରେ ଖେଳି ପାରୁନାହା ହେତିପାଇଁ ତାଙ୍କୁ କିଛି ସମୟ ଲାଗିଅ। ବ ଦୁଇରୁ ଚାରି ବର୍ଷ ଲାଗିବ ସେ ଭଲ ବରେ ଖେଳିବେ ସେଥିପାଇଁ ଏ ବର୍ଷ ଆମେ ପ୍ରଥମ ଗୋ ଟେ ଗୋଟେ ଦୁଇଟାରୁ ମ୍ୟାଚ୍ ବାହାରି ଯାଇଚୁ ଆଉ ଓ ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚି ପାରୁନାହିଁ। ବୁଝିପାଇଲେ? ଏଇ ପକାର ଅସୁବିଧା ହେଇଚି ଆଉ।
ନାଇଁ ହ୍ୟାଲୋ ଶୁଣନ୍ତୁ ନାଇଁ ଆପଣ ଯୋଉ କଥା କହିଲେ ଠିକ୍ ଯେ ଆଉ ମୁଁ ବୁଝିପାଇଲି ଆପଣଙ୍କର କଣ ଯୋ ଆପଣ କହିବା କଥା ଯେ ଆପଣଙ୍କ ଯୋଉ ଟିମ୍ ଥିଲା ପୁରୁଣା ଛୁଆ ଯେତିକ ସବୁ ଭଲ ଭଲ ଖେଳେ ଖେ ଥିଲେ ସିଏ ଏନା ଟିକେ କଣ କିଏ ବାହା ହେଇଗଲା କିଏ ବ୍ୟବସାୟରେ ରହିଗଲା।
ହଁ ଚାକିରି ଫାକିରି କୁଲୁ ବାହାରୁକୁ ପଳଲେ ଆଉ ଖେଳ ପତି ସମୟ ଦେଇପାଇଲେ ନାହିଁ।
ବୁଝିଲେ କି ହଁ ଯୋଉ ସମୟ ଦେଇପାଇଲେନି ତ ଆଉ ସିଏ ଯେତେଳେ ଆଉ ଖେଳିଲେନି ଭଲ ଭଲ ଖେଳାଳି ଏକ୍ସପିରିଏନ୍ସ ଖେଳାଳି ତ ଯୋଉ ନୂଆ ଛୁଆ ଯୋଉ ତାଙ୍କ ବଦଳ ଯେତିକ ସବୁ ପିଲା ଆଇଲେ ସିଏ ତ ନୂଆ ନୂଆ ଖେଳିବାକୁ ଆସିଛନ୍ତି। ଉଁ ଥୋଡି଼ନା ବାହାରୁକୁ ଯାଇଁ ଭଲ ସବୁ ଖେଳି ପାରିବେ ତ ସେଇ ଯୋଗୁ କିଛି ଅସ୍ ଉବିଧା ତ୍ରୁଟି ରହିଯାଇଚି ଆଉ ଆପଣ କି ତା ଆପଣ ଟିମ୍ ରେ ପାଖାପାଖି ବୋଧେ ନୂତନ ପ୍ଲେୟାର୍ ସାତ ରୁ ଆଠ ଜଣ ଖେଳୁଚନ୍ତି ବୁଝିଲେ କି ଗାଁ ଏବଂ ଆପଣଉ କାଳେ ଏ ବର୍ଷ ତ ଆପଣ ବୋହୁତୁ ଭାରୁ ମାନେ ନିଜ ଗାଁ ଦଳ ନେଇ ଛି ବାହାର ଗାଁ ଛୁଆ ପୁଡ଼େଇକି ଆପଣ ମିଶେଇକି ଖେଳୁଥୁଲେ। ଆଉ ସେଇ ହୁଏ ତ ସିଏ ବି ଗୋଟେ ପମୁଖ
ନାଇଁ ଅବଶ୍ୟ ଆପଣ ଠିକ୍ କଥା କୋହୁଚନ୍ତି। ଆପଣ କହିବା କଥା ହେଲା ଠିକ୍ ଆମେ ବାହାର ଦଳର ପିଲାଙ୍କୁ ଆଣି ଖେଳେଇଛୁ ଅ ଓ ପତ୍ୟେକ ଖେଳରେ ଗୋଟିଏ ଦୁଇଟି ପିଲାକୁ ତିନୋଟି ପିଲା ବି ଆସିଅଛନ୍ତି। ସେମାନେ ବି ତାଙ୍କର ପଫମାନ୍ସ୍ ଦେଖେଇଛନ୍ତି। କିନ୍ତୁ ଖ ବହୁତ ଭଲ ନ ଖେଳିବା ଯୋଗୁ ଆମେ ହାରିଯାଇଅଛୁ କିନ୍ତୁ ଆ ମ ଦଳର ପଇସା ଖର୍ଚ୍ଚ ହୁଏ ଆଉ ଆମେ ମ୍ୟାଚ୍ ବି ଜିତି ପାରୁନାଁ, ବୁଝିପାଇଲେ? ଏଇ ପକାର ଅସୁବିଧା ହୁଏ। ଆଉ ଯଦି ଆମେ ନ ଖେଳିବୁ କୋଉ ଆଡ଼େ ଖେଳିବାକୁ ନ ଯିବୁ ସେମାନେ ଫ୍ୟୁଚର୍ ବି ଦବା ବନ୍ଦ କରିଦେବେ। ବୁଝିପାଇଲେ? ସେଥିପାଇଁ ଆମେ ଜୋର ଯ ବାଛ ଯୋଉ ବାରଟି ତେରଟି ଜାଗାକୁ ଯାଇଚୁ କି ଦଶଟି ଜାଗାକୁ ଯାଇଚୁ ଯାଉଅଛୁ ହାରିକି ଆସୁଅଛୁ ଆମକୁ କଷ୍ଟ ହୁଏ। କିନ୍ତୁ କଁ କହିଲେ ଯିବାକୁ ପଡ଼ିବ ଯେହେତୁ ଆମ ଗ୍ରାମର ନାମ ଅଛି ବହୁ ପୂର୍ବରୁ ଆମ ଗାମକୁ ସେମିତି ବନେଇବାକୁ ହେଲେ ଆମେ କିଛି ବର୍ଷ କଷ୍ଟ କରିବାକୁ ପଡ଼ିବ ଏବେ ନୂତନ ଛୁଆଙ୍କୁ ଭଲ ଭାବରେ ଖେଳ ଶିକେଇକି ଆଗ ଓ ଆଗାମୀ ବର୍ଷ ଗୁଡିକରେ ଭଲରେ ତାଙ୍କୁ ପ୍ରଦର୍ଶନ କରିବୁ।ବୁଝିପାଇଲେ? ଏଇ ପ୍ରକାର ଯୋଜନା ଚାଲିଛି। ବୁଝିପାଇଲେ?
ମୁଁ କହିବା କଥା ଆପଣ ଯୋଉ ଖେଳଉଛନ୍ତି ଆପଣ ଲଗାତାର ଗୋଟେ ନୂଆ ପିଲାଙ୍କୁ ଯଦି ଉଁ ଦଶଟି ବାରଟି ପନ୍ଦରଟି ମ୍ୟାଚ ଖେଳେଇବେ ତାର ଯେତେ ମାନେ ଆ ଆତ୍ମଶକ୍ତି ବଢିବ ସେ ସେତେବେଳେ ଭଲ ଖେଳିବ। ବୁଝିଲେ? ଆପଣ ଯେହେତୁ ବାହାରୁ ଆଇଁଲେ ସେଇଠୁ ଖରାପ ଖେଳ ହେଲା ଆଚ୍ଛା ସିଏ କଥା ତ ଗଲା ଗଲା ଆପଣ କାଳେ ଏ ବର୍ଷ ଆପଣଙ୍କର ଗ୍ରାମରେ କ୍ରିକେଟ ଖେଳ ପ୍ରତିଯୋଗିତା କରିନାହାନ୍ତି କୌଣସି ବିବାଦ ଯୋଗୁନା କଣ?
ହଁ ଏବର୍ଷ ତ ଆମର ହଁ ଆମର ଯେହେତୁ ବଡ ଖେଳ ହେଲା।
ହଁ କୁହନ୍ତୁ।
ବଡ ଖେଳ ହେଲା ଯେତେ ଡିଉଜ୍ ଖେଳ ହେଲା ସେଥିପାଇଁ ଆମର ଛୋଟ ଖେଳ ଯୋଉ ଗୁରୁ ବଲ ଖେଳ ସେଟା ହେ-ହେଲା ନାହିଁ କାହିଁକି ନା ଆମର ଏ ସେଇଥିରେ ସବୁ ପଇସା ଖର୍ଚ୍ଚ ହେଇଗଲା ଦ୍ଵିତୀୟତ ଏଥିପାଇଁ ପଇସା କିଛି ରହିଲା ନାହିଁ। ଆଉ ଛୁଆ ମାନେ ଯୋଉ। ଥିଲେ ଯୋଉମାନେ ଖେଳୁ ନଥିଲେ ତାମ ତାଙ୍କ ଭିତରେ ବହୁତ ବିବାଦ ବାହାରିଲା। ବହୁତ ପ୍ରକାର ସମସ୍ୟା ବାହାରିଲା ସେଥିପାଇଁ କେହି ଆ ଭିତରେ ମୁଣ୍ଡ ପୁରେଇଲେ ନାହିଁ। ଏଥିପାଇଁ କେହି ମୁଣ୍ଡ ପୁ ନ ପୂରେଇକି କିଛି କଲେ ନାହିଁ ଏ ଯେହେତୁ ଆମ ବଡ ଖେଳ ହଉଛି ହଉ। ଅ ଯଦି ହବ ହବ ନହେଲେ ନାଇ ଆ-ଆଗାମୀ ବର୍ଷରେ କିନ୍ତୁ ନିଶ୍ଚୟ ଭାବରେ ଆମର ଭଲ ଭାବରେ ଖେଳ ଟା ହବ ଉଁ ବଡ ଖେଳ ହବ ଏବଂ ତା ସହିତ ଛୋଟ ଖେଳ ମଧ୍ୟ ହବ।ବୁଝିପାଇଲେ?
ହୁଁ ବୁଝିପାରିଲି। ଆମ ଗାଁ ରେ ବା ସେମିତି ଅସୁବିଧା ହେଇଥିଲା ଆମ ଗାଁ ରେ ମୁଁ ଆପଣ ଆ ଜାଣିଥିବେ ଆମ ଖେଳ କରାକ ସବୁ କରେ କିଏ କଣ କୋଉଠି କେମିତି ଖେଳିବ କୋଉ ଗାଁ କାହା ସାଙ୍ଗରେ ଖେଳିବ ଟୁର୍ନାମେଣ୍ଟ ହେବ ପ୍ରତିଯୋଗିତା ହେବ କଉ ଗାଁ ଭାଗ ନବ ସବୁ ମୁଁ ବୁଝାବୁଝି କରେ ଖାଇବା ପିଇବାଠୁ ଆରମ୍ଭ କରି ସବୁ ତ ଆମର ଏବେ ନୂଆ ନୂଆ ଛୁଆ ଆଜିକାଲି ଛୁଆ ବି ଜାଣି ପାରୁଥିବେ ଯେ କି ଡିହାଳିଆ ଗୁରା ଭାରି। ଆପଣ ସେ କାହା କଥା କଥା କହିଲେ ସେ ଶୁଣିବେନି ନ ଉଠେଇକି ଜବାବ ଦେବେ ଏବଂ କିଛି ଭୁଲ ଭାଲ କଥାବାର୍ତ୍ତା କରିବେ ଏମିତି ଖରାପ ଭାଷା ବ୍ୟବହାର କରିବେ ତେଣ ମୁଁ ଆଉ ଏମିତି ଏତେ ମୁଣ୍ଡ ପୁରେଇଲି ନାହିଁ। ବୁଝିଲେ? ଯେହେତୁ ମୋ କଥା କିଏ ଶୁ ଶୁଣୁନାହାନ୍ତି ପଇସା ମୁଁ ଖର୍ଚ୍ଚ କରିବି ସବୁ କରିବି ମୋ କଥା ଶୁଣିବନି। ତ ମୁଁ ସେ ଅନୁଷ୍ଠାନରେ କାହିଁ ରହିବି ତେଣୁ ମୁଁ ରାଗିକି କଣ କଲିନା ଆଉ କଲି ମୁଁ ପଶିଲିନି ମିଶିଲିନି ତାପରେ ସିଏ ଆଉ ଛୁଆ ପିଲା ଗୁଡ଼ା ତାଙ୍କର ଜାଣିଛି ଧିଆଳିଆ। ପଇସା ପତ୍ର ନାହିଁ ତାଙ୍କ ପାଖରେ ସେ କେମିତି ଖେଳ କରିବେ? ତା ମତେ ଆସିକି କହିଲେ ଇ ଯଉ ମିଟିଙ୍ଗ ଡାକିଲେ କି ବସେଇଲେ ନାଇଁ କର ଆମେ ତମ କଥା ମାନିବୁ। ବୁଝାବୁଝି କରିବୁ ବୁଝିଲେ ତାପରେ ମୁଁ କଣ କରିବି ଯେତେ ଯେତେ ଏତେ ବାଧ୍ୟ କଲ ଛୋଟ ପିଲା ଗୁରା ଆଉ ମୁଁ କହିଲି ହଉ ଖେଳ କରିବା ଆଉ ଦେଲି ପଚାଶ ହଜାର ଟଙ୍କା ଦେଲି ସେ ତାଙ୍କର ମାନ ଆୟୋଜନ କଲେ ମୁଁ ବେଶେଷ କିଛି ସେଠି ଯିବା ଆସିବା କଲିନି ସେ ଯାହା ଯେମ ତି କରୁଛନ୍ତି କରନ୍ତୁ ବୁଝି
ହଁ।
ଏ ଯଉ ଯେ ଛିଡ଼ା ହବ ମୁଖା ପିନ୍ଧି ଠିଆ ହେବି ନେତା ମାନେ ଯୋଉ ସରପଞ୍ଚ ପଞ୍ଚ ହେବି ବୁଝିଲେ ହେଲା ହଉ ବନ୍ଧୁ ମୁଁ ରଖୁଛି ଆଉ ଟିକେ ମୋର ଡାକ୍ତରଖାନାରେ ଅଛି ଗୋଟେ ଆସିଲାଣି। ମୋ ବାରି ଆଇଲଣି ମୁଁ ଟିକେ ଡାକ୍ତରଙ୍କୁ ଦେଖେଇବି।
ହଉ ଆପଣ ଯୋଉ କହିଲେ ଆମର ଏବେ ନୂତନ ପିଲା ଯୋଉ ଖେଳିଲେ ବହୁତୁ ଖରାପ ତାଙ୍କୁ ପ୍ରତ୍ୟେକ ମ୍ୟାଚ ଖେଳେଇଲେନି ତାଙ୍କୁ ନେଇକି ଯିବେ ବସେଇବେ। ଆଉ ସେଥିର ଲାଗି।
ହଉ ହଉ ବନ୍ଧୁ ମୁଁ ରଖୁଛି ବନ୍ଧୁ।
ହଁ।